ଭାଇ ଜୟଜଗ
ଜୟ ଜଗନ୍ନାଥ।
କେମିତି ଅଛନ୍ତି?
ହଁ ଭଲ ଅଛି।
ଓ ହୋ ହୋ। ହଁ ଭାଇ ଭଲ ଅଛି। ଆଉ କୋଉଠି? ହଁ ଗରମ ଟିକେ ଲାଗୁଛି ଖରା ଯୋଗୁ। ଗୁଳୁ ଗୁଳି ଲାଗୁଛି ବହୁତ।
ହୁଁ।
ହୁଁ ଉଁ ଆଉ ଆପଣଙ୍କର ହାଲଚାଲ୍!
ହଁ ସେଇ ଖରା ତ ଆଉ। ଖରା ଘାଣ୍ଟୁଛି ଏ ବର୍ଷ ଏଲିନ ପାଇଁ।
ହିଁ ହିଁ କ'ଣ ଏଲିନ ଭାଇ? ଖଳାରେ କେବଳ ମାନେ ବାହ୍ୟ ଜ୍ୱଳନ ଆଭ୍ୟନ୍ତରୀଣ ଜ୍ୱଳନ ସବୁ ବଳେଇ ଯାଉଛି ଆଉ ନାଇକ କି।
ହୁଁ ହୁଁ ଲୋକଙ୍କର ଜୀବନଚର୍ଯ୍ୟା ବି ପୁରା ବଦଳି ଗଲାଣି।
ନାଇଁ ଆମେ ଖରା ଟାକୁ କେବେ ଗୋଟେ ଅଭିଶାପ ବୋଲି ଭାବିବାନି। ତାକୁ ବେଳେବେଳେ ଆଶୀର୍ବାଦ ବୋଲି ଭାବିବା।
ନାଇଁ ସବୁ ଋତୁର ସମାନ ଅଛି କିନ୍ତୁ ଏବେ ଯଉପ୍ରକାର ସବୁ ଚାଲିଛି ଗଛ କଟା କଟି ଗାଡି ମଟର। ସେ ସବୁ ପୁରା ପ୍ରଭାବ ପକଉଛି।
ହୁଁ ଏବେ ତ ବିଶ୍ଵ ତାପନାଟା ଗୋଟେ ପ୍ରମୁଖ ସମସ୍ୟା। ବିଶ୍ଵ ତାପନ ଟା ହଉଛି ଆମ ସମାଜର ବର୍ତ୍ତମାନ ପ୍ରମୁଖ ସମସ୍ୟା।
ହୁଁ ଉଁ।
ଆ କି ଆମେ ଧରାଯାଉ ଗୋଟଏ ବର୍ଷ ଯୋଉ ଡାଇନିଂ ଟେବୁଲ ଆମ ଜେବାପା ଖାଉଥିଲେ ସେଇ ଡନିଂ ଟେବୁଲ ବାପା ଖାଇଲେ ସେ ଆମେ ଖାଇଲେ ବି ହବ କିନ୍ତୁ ଆମେ ଗୋଟେ ନିଜକୁ ପ୍ରଦର୍ଶକ କରିବା ପାଇଁ ଆମେ ବାରମ୍ବାର ଫର୍ଣ୍ଣିଚର ତିଆରି କରୁଛେ। ବାରମ୍ବାର ଖଟ ବ୍ୟବହାର କରୁଛେ ମାନେ ନୂଆ ନୂଆ। ଡିଜାଇନ ମଡେଲ ର ତେଣୁ ଆମେ ଗଛ କୁ ମାନେ କଣ ମନ ଇଚ୍ଛା ବ୍ୟବହାର କରୁଛେ। ନିଜର ପୈତୃକ ସମ୍ପତ୍ତି ଭଳିଆ।
ତାପରେ ଲୋକ ବି ସଚେତନ ହଉନାହାନ୍ତି ଗଛ ଲଗଉନାହାନ୍ତି କହୁ ଛନ୍ତି ହଁ କଣ ଅଛି ଗଛ
ହୁଁ ହୁଁ ଗଛ ଦୁଇଟା ଚାରି ପାଞ୍ଚଟା ଲଗେଇବା କଥା। ନାଇଁ ଏବେ ଅନୁଭବ କରୁଛନ୍ତି, କିନ୍ତୁ ବାସ୍ତବିକ ଅନୁଭବ କରୁନାହାନ୍ତି।
ଅନୁଭବ ଖାଲି ଗରମ କୁ କରୁଛନ୍ତି କି ନା କିନ୍ତୁ ମାନେ ସଚେତନ ହଉନାହାନ୍ତି। ଯେ କ'ଣ ପାଇଁ ୟାର ମୂଳ କାରଣ ଟା କଣ? କୋଉ ଯୋଗୁରୁ ଏମିତି ହଉଛି।
ନୂତନ ଆର୍ଥିନୀତି ରେ କଣ ଉନ୍ନତି ହେଲା ଜାଣିନି। କିନ୍ତୁ ଲୋକଙ୍କର ଚିନ୍ତାଧାରାରେ ଗୋଟେ ଉନ୍ନତି ହେଇଛି। ଯେ ଆମ ଘର ର ଆର୍ଥିକ ପରିସ୍ଥିତି ବଦଳିଗଲା ଆମ ଗୋଟେ ଏସି ବା କଣ ଅଛି ଗଛ ଲଗେଇବା କଥା କେହି ଚିନ୍ତା କରୁନାହାନ୍ତି ନା
କିନ୍ତୁ ଏସି ଏସିି ଲଗେଇବା ଦ୍ଵାରା ବେଶୀ ସେ ପ୍ରଭାବ ପକଉଛି କୁ ପ୍ରଭାବ।
ହଁ ହଁ ଦେଖନ୍ତୁ ମନେକରା ଯାଉ ଯିଏ ତ ଏସି ରେ ରହୁଛନ୍ତି। ଆମର ଯେତେ ପଦ ଉଚ୍ଚ ପଦସ୍ଥ ଅଧିକାରୀ ହୁଅନ୍ତୁ, ସମସ୍ତେ ଏସିରେ ରହିବାକୁ ଭଲ ପାଉଛନ୍ତି। ସେମାନେ ବି ପାଠ ପଢିକି ଆସିଛନ୍ତି ସେଇ ଷ୍ଟଗଲ ସେଇ ଅର୍ଡସ ଦେଇକି ଆସିଛନ୍ତି କିନ୍ତୁ ସେମାନେ ଆଉ ସେଇ ଜିନିଷ ମନେ ରଖୁନାହାନ୍ତି ନା। ତା'ପରେ ତାଙ୍କଠୁ ଦେଖିକି ତାଙ୍କ ପରେ ପରେ ଅନ୍ୟାନ୍ୟ କର୍ମଚାରୀ କହୁଛନ୍ତି ଏସିି ଲଗେଇବା। ହେଲେ କିଛି ଲାଭ ହଉନି ନା ଏସି ଲଗେଇବା ଦ୍ଵାରା ଏଇ ତ ବାୟୁମଣ୍ଡଳ ନଷ୍ଟ ହଉଛି। ଦୁଇରେ ଓଜନ ସ୍ତର କଣା ହଉଛି। କିନ୍ତୁ ଗଛ ଲଗେଇବାକୁ କେହି ଚାହୁଁନାହାନ୍ତି।
ତାପରେ ପ୍ରକୃତିକୁ ରକ୍ଷା କରିବା ଆମର ଦାୟିତ୍ଵ ପ୍ରକୃତିକୁ ଆମେ ଯାହା ଦେବା ସିଏ ତାର କଣ? ଡବଲ ଟା କରିକି ଆମକୁ ଦବ। ଆମେ ଯଦି ଭଲ ଟା ଦବା ତାକୁ ସେ ଭଲ କରିକି ଡବଲ କରିକି ଦବ। ଯଦି ଖରାପ ରେ ଦବା ସେ ଖରାପ ଟା ବି ଡବଲ କରିକି ଦବା ନା!
ଆଜ୍ଞା ଆଜ୍ଞା ନିଶ୍ଚୟ।
ହଁଉଁ।
ନାଇଁ ନାଇଁ ଏଇଟା ଗଟେ ବହୁଚିନ୍ତା ଜନକ ବିଷୟ ଆପଣ ଙ୍କ ଗୋଟ ଭଲ କଥା ମେ ଶିଖିବାର ସୁଯୋଗ ମିଳିଲା। ଯେ ଆମେ ଯାହା ମାନେ ଆମେ ଯାହାବ ଦଉ ଦୁନିଆକୁ ସିଏ ଆମକୁ ଦିଗୁଣିତ କରିକି ସମୟ ଫେରଇ ଦିଏ।
ହଁ।
ତେଣୁ ଏ ଏଇଟା ଆମ ନିଜ କର୍ମର କଲା କରର୍ମର ଫଳ ଭୋଗୁଛେ ଆଉ ଦୁଃଖର ବିଷୟ ହଉଛି ସେଇଆ ସେ ଜୈବିକ ଇନ୍ଧନ ମଧ୍ୟ ଲୋକ ବ୍ୟବହାର କରୁନାହାନ୍ତି। ଆଗରୁ ଲୋକ ମାନେ ଗ୍ୟାସ ବ୍ୟବହାର କରୁନଥିଲେ ସତ କିନ୍ତୁ ଗଛ ବଞ୍ଚିକି ଥିଲା ଲୋକ ଗରମ ହେଲେ ଯାଇକି ଗଛାଇ ତେଳେ ଘଡେଇ ବସୁଥିଲେ। ଏବେ ଆଉ କେହି ଗଛକୁ ହିଁ ଭଲ ପାଉନାହାନ୍ତି।
ଏବେ ତ ଗଛ ନାହିଁ ଆ ଗଛ ପାଖକୁ ଯିବେ କେମିତି।
ହୁଁ ୟା ପାଇଁ କଣ କଣ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କଲେ ଭଲ ହବ ଟିକେ କହିବେ କି ଆପଣ?
କଣ କହିଲେ?
ଆମେ ଆପଣ ବର୍ତ୍ତମାନ ହଉଛନ୍ତି ଜଣେ ଶିକ୍ଷକ ମୁଁ ମଧ୍ୟ ଜଣେ ଶିକ୍ଷକ କିନ୍ତୁ ଜଣେ ଶିକ୍ଷକ ସ୍ତରରେ ଆମେ କେବଳ ତ ବୁଝେଇଲେ ହବନି କାହିଁକିନା ଆମଥାଟା ଶବ୍ଦ ହେଇକି ତାଙ୍କ କାନକୁ ଯୁ ଏଇ କାନ ଆ କାନରେ ସେ ପୁଣି ଚାଲିଯିବ କଣ କରିହବ ବାସ୍ତବିକ କଣ କରିହବ ପ୍ରକୃତି ପାଇଁ।
ବାସ୍ତବିକ ଦେଖନ୍ତୁ ଆମେ ଲୋକଙ୍କୁ ହଁ ନାଇଁ ଲୋକଙ୍କୁ ତ ପ୍ରଥ ପଥପ୍ରାନ୍ତ ନାଟକ ଯେମିତି ହଉଛି ଆମର ସରକାରଙ୍କ ତରଫରୁ ସବୁ ଯୋଜନା ହଉଛି କିନ୍ତୁ ଇମ୍ପ୍ଲିମେଣ୍ଟ ଟା ଠିକ ରେ ହେଇପାରୁନି।
ମାନ ଆମେ ସରକାରଙ୍କ କଥା ଛାଡିଦବା ଆମେ କଣ କରିପାରିବା?
ହଁ। ଆମେ ସେଇ ସ୍କୁଲରେ ତାଙ୍କୁ ପିଲାଙ୍କୁ ପିଲାଙ୍କୁ ସଚେତନତା କରିବା ସହ ଯୋଉ ଆମର ପ୍ୟାରେଣ୍ଟସ ମିଟିଙ୍ଗ ହଉଛି ସେମାନଙ୍କୁ ବି ସେ ସେଇ ଟାଇମ ରେ କହିପାରିବିବା। ୟାର ଗଛର ମହତ୍ତଵ ବୁଝେଇ ବିଶ୍ଵଥାପନ ର ଯୋଉ କୁପ୍ରବାହ ଗୁଡିକ କହିପାରିବା।
ଆଜ୍ଞା।
ଆଉ ଥୋଡି ନା କଣ ଗୋଟେ ଲୋକକୁ ଯୋଉ କହିଲା ଭଳିଆ ଘୁଷା ବେଳକୁ ଯ କଣ ଛେଳିକି ପାଣିକି ଫିଡିକି ଆମେ କରିପାରିବା କି? ଲୋକ ଯେତେବେଳେ ନିଜେ ବୁଝିବେ ତାଙ୍କ ଆଡୁ ସେ ସେଲଇନଫଏସ ହେଲେ ସେମାନେ ଆଗକୁ ବଢିବେ। କୋଉମାନେ ବୁଝିବା ଦରକାର। ଯେ ଏଇ ଦଵାରା କଣ ଆମର ଅସୁବିଧା ହଉଛି ଏହାୟ କଲେ ଆମର କଣ ସୁବିଧା ହବ।
ହଁ ନାଇଁ ମୁଁ ସବୁବେଳେ ଗୋଟେ କଥା ଭାବୁଛି ଯେ ଗଛ ପ୍ରତି ଯେତିକି ଆନ୍ତରିକତା ରହି ରହୁଥିଲା ଆଗରୁ ମାନେ ଲୋକ ଭଲ ପାଉଛନ୍ତି ଗ ଗଛକୁ କିନ୍ତୁ ସେଇ ଗଛଟା ଆଉ ଆମ୍ବ ଗଛ ହେଇକି ନାହିଁ। ସେ ଗଛଟା ହେଇଛି ଆମର ବାଲକନି ର ଉପରେ ଫୁଟିଥିବା ଗୋଟେ ସଦ୍ୟ ପ୍ରସ୍ଫୁଟିତ ଗୋଲାପ।
ଫୁଲ ଗଛ।
ସେଇ ଫୁଲ ଗଛ ବି ଗଛ ତାର ବି ଆବଶ୍ୟକତା ଅଛି କିନ୍ତୁ ସେଇ ଗଛ କେତେ ପରିମାଣରେ ଅମଳ ଯାନଯୋଗେଇବ ଏଇ ପୃଥିବୀକୁ ତେଣୁ କି ସେଟା ଅନାବଶ୍ୟକ ବରଂ ଚାଖୁଣ୍ଡା ଗଛଟିଏ ବରଂ ଆମର ଯୋଉ ବିଶ୍ୱ ତାପନ କୁ କମେଇବାରେ ସାହାଯ୍ୟ କରିପାରେ ଗୋଲାପ ଗଛ ଆଉ ସେଇ ପରିମାଣରେ ସାହାଯ୍ୟ କରିବନି ନା ଲୋକ ବି ଗଛ ଲଗଉଛନ୍ତି ତାର ଦଶ ଗୁଣା ସମୟ ନଷ୍ଟ କରୁଛନ୍ତି। ହଁ ଘରର ଆଉ ନିଜର କେବଳ ନିଜର ମାନସିକ ଶାନ୍ତି କଥା ଦେଖୁଛନ୍ତି। ସମସ୍ତେ ସର୍ବେ ଭଗନ୍ତୁ ସୁଖୀ ନ ହ ମାନେ ସମସ୍ତଙ୍କ ସୁଖ କଥା ଚିନ୍ତା କରନ୍ତେ ତାହେଲେ ନିଶ୍ଚୟ ଗରମ କାହାର ଆବଶ୍ୟକତା ମଧ୍ୟ ପଡନ୍ତାନି ସିଏ। ସମସ୍ତେ ସେଇ ଗଛ ତଳେ ବସନ୍ତେ ସମସ୍ତେ ପୁଣି କବି ଭାବୁକ ହୁଅନ୍ତେ ସମସ୍ତେ ପୁଣି ସେଇ ଗପ କରନ୍ତେ। କାହିଁକି?
ହଁ ପୂର୍ବରୁ ତ ଲୋକମାନେ ଆଜ୍ଞା।
ସେଇ ବରଗଛ ତଳେ ମୁଁ ବସିକି କିଏ ମାନେ ବୁଦ୍ଧଵ ପ୍ରାପ୍ତି ହେଇଥିଲେ ସେଇ ବରଗସ୍ତରେ ବସିକି କେହି ତ୍ରିନାଥ ମନ୍ଦିର ସ୍ଥାପନ ହେଇଥିଲା ସେଇ ବରଗଛ ତଳେ ବସିକି ମାନେ ଗୋଟେ ଭାଗବତ ଟୁଙ୍ଗି ହଉଥିଲା ସେଇ ବରଗସ୍ତରେ ବସିକି ଲୋକମାନେ ନିଜର ଜ୍ଞାନ ସ୍ତର କୁ କୋଉଠୁ କୋଉଠି ନେଇ ପହଞ୍ଚେଇ ପାରୁଥିଲେ କିନ୍ତୁ ବର୍ତ୍ତମାନ ସେ ଗଛ ନାହିଁ। କି ସେ ଲୋକ ନାହାନ୍ତି କି ସେ ଜ୍ଞାନ ବାଣ୍ଟୁଥିବା ଲୋକ ନାହାନ୍ତି। ଚର୍ଚ୍ଚା ଆଲୋଚନା ପର୍ଯ୍ୟାଲୋଚନା କରିବା ପାଇଁ ମଧ୍ୟ ମଣିଷ ନାହାନ୍ତି। କେବଳ ଏସି କୋଠରୀ ପୁଟିମରା କାନ୍ଥ। କିଛି ଏମ୍ବ୍ରଏଡରୀ ଲାଗିଥିବା ଡୋର ସ୍କ୍ରିନ୍ ହାତରେ ଗୋଟେ ଟେ ସ୍ମାର୍ଟ ଫୋନ୍ ଆଉ ଫାଇଭ ଜି ଡାଟା ପ୍ୟାକ୍ ଆଉ ସ୍କ୍ରୋଲ ଉପରେ ସ୍କ୍ରୋଲ। ଏଠି ସମସ୍ତେ ଜ୍ଞାନ ଦିଅନ୍ତି ଭାଇଙ୍କ ଭଳିଆ ମୋରି ଭଳିଆ। କିନ୍ତୁ ଫୋନରେ ଯୋଉଟାକୁ ଆମେ ଭଲ
ନାଇଁ ଲୋକ ଲୋକମାନେ ଆଗରୁ ଯେମିତି ମାନେ ସାମାଜିକ ଭାବେ ଜଡିତ ଥିଲେ ପରସ୍ପର ପରସ୍ପର ସହ ଏବେ କିନ୍ତୁ ନିଜକୁ କଣ ଆଇସୋଲେଟ କରିକି ରଖିବାକୁ। ମାନେ ଭଲ ପାଉଛନ୍ତି।
ହଁ ତାର ମୁଖ୍ୟ କାରଣ ହଁ ନାଇଁ ଏଇ ପ୍ରତିଦ୍ୱନ୍ଦ୍ୱିତା ମୂଳକ ଜୀବନରେ ହଁ ଭାଇ କୁହନ୍ତୁ ଆପଣ କୁହନ୍ତୁ।
ହଁ ସେ ପ୍ରତିଦ୍ୱନ୍ଦିତା ମୂଳକ ଯ କଣ ମାନେ ଅନ୍ୟ ଠାରୁ ଆଗକୁ ବଢିବାର ଯୋଉ ନିଶାଟା ମାନେ ମୁଁ ଆଜି ଏଇଠିଥିଲି ମୁଁ ତା ଠୁ ଆ ଟିକେ ବଢିକି ଆଗକୁ ଯିବି। ସେଇଥିପାଇଁ ମାନେ ଲୋକଙ୍କର ମୁଁ ଏ ଏଇ ଘର ଟ ଏମତି ହେଇଛି ଆଠରୁ ଆଉ ଟିକି ମୁଁ ଭଲ ଘର କରିବି।
ହୁଁ ତାର ଗୋଟେ ମୁଖ୍ୟ ମତେ ହେଲେ ମତେ ଲାଗେ ଗୋଟେ ଜିନିଷ ମୁଁ ଏବେ କିଛି ଦିନ ତଳେ ଯେହେତୁ ମୋର ଯେହେତୁ ଫେସବୁକ୍ ଥିଲା ମୁ କୌଣସି ସୋସିଆଲ ମିଡିଆ ନଥିଲା। ଏଇ ଛବିଶ ବର୍ଷରେ ଟିକେ ଅନ୍ୟମାନାନଙ୍କ ଚାପ ମାନେ ଫ୍ୟାମିଲି ମେମ୍ବର ମାମୁଁ କହିଲେ ଯେ ତମେ ଟିକେ ଜାଣ ଦୁନିଆ କଣ ଚାଲୁଛି ମୁ ଏକ୍ଟୁଆଲୀ ଏବେ ଖୋଲିଲି ମେ ଦୁଇ ତାରିଖରେ ମୁଁ ଯାହା ଏବେ ଦେଖୁଛି ଦେଖାଯାଉ ଜଣେ ସାଧାରଣ ଚାକିରିଟିଏ ମଧ୍ୟ ପାଉଛି ଗ୍ରୁ ବି ସେଇ ହାଇସ୍କୁଲ ଟିଚର ସେଇ ହିନ୍ଦୀ ଟିଚର ବା ସେଇ ସଂସ୍କୃ ତିକ ଟିଚର ସେ ନିଜକୁ ଏମିତି ଦେଖଉଛିତ ସ ତ ବା ସେ ବିଶ୍ଵରୁ ଫାଳେ କିଣି ନେଇଛି ମୁଁ ଘର କିଣିଲି ମୁଁ କାର୍ କିଣିଲି ମୁଁ ଏଟେ କେ ପଡ଼ିଲ ସକ୍ସେସ। ତେଣୁ ପିଲାମାନେ ମଧ୍ୟ ଏ ପ୍ରକୃତି ଏ ସମାଜ ମାନେ ତାର ସୁଧାରକ ନ ହେଇକି ମାନେ ସମାଜ ସଂ କାରକ ନ ହେଇ ବରଂ ସମସ୍ତେ ବ୍ୟତିବ୍ୟସ୍ତ ରେ ଲାଗି ତେଣୁ ନିଜ ଜୀବନରେ ଆମେ କେତେ ଷ୍ଟେବଲ ହେଇକି ଦେଖେଇ ପାରୁଛୁ ଏଣୁ ଏଇ ଯୋଉ ପଦ ଲୋଭରେ ପ୍ରକୃତି ପୁରା ନଷ୍ଟ ହେଇସାରିଲାଣି।
ଆଜ୍ଞା ଆଜ୍ଞା ଏ ଯୋଉ ଇନ୍ଷ୍ଟଗ୍ରମ୍ ରିଲ ରିଲି ବଗେରା ଏଇ ସବୁ ତ ଆଜିକାଲି ହଁ ଠିକ କଥା ନିଶ୍ଚିତ।
ନାଇଁ ଠିକ ଅଛି ନାଇଁ ରିଲସ ଠିକ ଅଛି ଭଲ ଜିନିଷ ବି ଠିକ ଅଛି ଖରାପ ଜିନିଷ ବି ଠିକ ଅଛି। କିନ୍ତୁ ଆମର ଯୋଉ କ ମୁଖ୍ୟ କର୍ତ୍ତବ୍ୟ ଦୁନିଆ ପ୍ରତି ଏଇ ଦୁନିଆ ଏଇ ଦୁନିଆ ପ୍ରତି ଏତେ ଆମର ଯେଉଁ ମାନେ କର୍ତ୍ତବ୍ୟବୋଧ କିଛି ରହିଛି ଭଲ ପାଇବା ମ ପ୍ରଥମ କଥା ଆମେ କହିବି ଭଲ ପାଇବା। ଯଦି ଆମ ମନରେ ଆମେ ବହିଟାକୁ ଯଦି ଭଲ ନ ପାଇଲେ ପାଠ ହଉନି। ଗଛଟାକୁ ଯଦି ନ ଭଲ ପାଇବା ସେ ଅକ୍ସିଜେନ କେମିତି ଦବ, ତାକୁ ଆମେ ଖାଲି ଲଗେଇଲେ ହବନି ଏବେ ଦେଖନ୍ତୁ ଭାଇ କିଛି ଦିନ ତଳେ ସରକାରଙ୍କ ଗୋଟେ ନିୟମ ଆସିଥିଲା ହୁଁ ଗୋଟେ ନିୟମ ଆସିଥିଲା ଏକ ପେଡ ମାକି ନାମ ସରକାର ଗଛ ପଠେଇଦେଲେ ପ୍ରଥମ ଶିକ୍ଷକ ସ୍କୁଲ ବନ୍ଦ କରିକି ଯାଇକି ଗଛ ଲଗେଇଲେ। ଫଟୋ ପଠେଇକି ଆପ ରେ ଅପଲୋଡ୍ ମଧ୍ୟ କରିଦେଲେ। ବର୍ତ୍ତମାନ ସେ ଗଛ ଗୁଡାକର ଅବସ୍ଥା କଣ ଯଦି ସରକାର ଜାଣିବା ପାଇଁ ଟିକେ ଚାହାନ୍ତି। ତାହେଲେ ନିଶ୍ଚିତ କିଛି ବେନିଫିଟ ହୁଅନ୍ତା ବର୍ତ୍ତମାନ ଗଛ ଗୁଡ଼ାକ ଶୁଖିକି ମର ସୁଖୀ ଗଲାଣି ଖରା ଦିନରେ ନା ତାକୁ ପାଣି ଦେବାର ବନ୍ଦୋବସ୍ତ ଅଛି। ନା ସାର ଦେବାର ବନ୍ଦୋବସ୍ତ ଅଛି ଯଦି ଏଇ କଥା ଟା ସରକାର କୌଣସି ଅଧିକାରୀ କାନରେ ପଡ଼ିଲେ ସେ ଗୋଟେ ଚିଠିକରିଦେବେ ବର୍ତ୍ତମାନ ଗଛର ଫଟୋ ପଠେଇକି ଆପଣ ମାନେ ପଠାନ୍ତୁ ତେଣୁ ବାଧ୍ୟଇ ଯିଏ ମଧ୍ୟ ତୃଣମୂଳ ସ୍ତରରେ କାମ କର୍ମଚାରୀ ସେ କଣିବ ବାଧ୍ୟ ହୋଇଇକି ଗୋଟେ ଶୁଖିଲା ଡାଳ ତୋଳି ଆଣିବ। ସେ ମାଟିରେ ପୋତିକି ଫଟୋ ଉଠେଇି ପଠେଇବ। ଯୋଜନା ପରେ ଯୋଜନା ସରକାର ପରେ ସରକାର ନୀତି ପରେ ନୀତି କଲେ କିଛି ହବ ନାହିଁ। ଏଇଠି ପ୍ରକୃତ ଯଦି ସୃଷ୍ଟିର ମାନେ ମୁ। ଶିକ୍ଷକୁ ଯଦି କି ଧରିକି ରଖିଛନ୍ତି ସେଏ ହଉଛନ୍ତି ଶିକ୍ଷକ ଡାକ୍ତର ମଧ୍ୟ ନୁହନ୍ତି। ଏ ଜଣେ ରୋଗ ପଡିବ କାହିଁକି ସ୍କୁଲ ରେ ଯଦି ହେଲଥ ଏଜୁକେସନ ଦିଆଯିବ। ଡଏଟ୍ ଏଜୁକେସନ ଦିଆଯିବ ଆଜି ମୁଁ କାହିଁକି ମୋଟା କାହିଁକି ନା କୋଉ ଖାଦ୍ୟ କେତେ ପରିମାଣରେ ଖାଇବା ଆବଶ୍ୟକ। ପଢିଲୁ କେବଳ ପରୀକ୍ଷାରେ ଦବା ପଢିବା ପାଇଁ ଜଣେ ଶିକ୍ଷକ ଦୁନିଆକୁ ଶି ଶିକ୍ଷିତ କରିବ ସିଏ କଣ ପାଇଁ ଗଣିତ ତର୍କ ଏଗୁଡା କାଇଁ ରିଜଙ୍ଗି ମ୍ୟାର୍ଥ କାଇଁ ପଢିବ ସେ। ଯାହା ପାଇଁ ଯେତିକି ଆବଶ୍ୟକତା ଯଦି ସରକାରଙ୍କ ତରଫରୁ ଯୋଜନା କରାଯାଆନ୍ତା। ନିଶ୍ଚୟ ଜଣେ ନି ମାନେ ଶିକ୍ଷକତା ମାନେ ଗୋଟେ ଶିକ୍ଷକ ଆଉ ସ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ଯାହା ଦରକାର ସେ ପଢନ୍ତା ତାକୁ ପଢନ୍ତା। ପିଲାମାନାନଙ୍କର ଆବଶ୍ୟକତା ଅନୁସାରେ ଶାରୀରିକ ଶିକ୍ଷା ପ୍ରକୃତି ଶିକ୍ଷା ସଂସ୍କାର ଶିକ୍ଷା ଦିଆଯାନ୍ତା ବର୍ତ୍ତମାନ ପ୍ରାଥମିକ ଶିକ୍ଷା ପୁରା ଧ୍ଵସ୍ତ ବିଧ୍ଵସ୍ତ ହେଇ ପଡିଛି।
ପ୍ରାଥମିକ ଶିକ୍ଷା ନୁହଁ। କେବଳ ଭାରତରେ ପୁରା ଶିକ୍ଷା ବ୍ୟବସ୍ଥା ହିଁ ଧସ୍ତ ବିଧ୍ୱସ୍ତ। ସେ ଆଉ ମାନେ ଆଜ୍ଞା। ସେ ମାନେ ଆ ଆମର ଶିକ୍ଷା ବ୍ୟବସ୍ଥା କେବଳ ମୁଁ ଯାହା ଅନୁମାନ କରିଛି କେବଳ ମାନେ ଚାକିରି କରାଇବା ଉଦ୍ଦେଶ୍ୟରେ ଏମିତି ନୁହଁ ଯେ ଶିକ୍ଷିତ କରାଇବେ ବୋଲି ଯଦି ଲୋ ଙ୍କୁ ଶଶିକ୍ଷିତ କରିବା ପାଇଁ ଶିକ୍ଷ ବ୍ୟବସ୍ଥା ହୁଅତା ସେ ଅଲଗା ବାଟରେ ଯାଆନ୍ତା ଇଏ କଣ ଖାଲି ପାଠ ପଢ ପରୀକ୍ଷା ଦିଅ ଚାକିରୀ କର ଏଇ ବାଟରେ ଯୋଉ ପଳଉଛି ମାନେ ତାର ଭଲ ଜିନିଷ ଟା ପିଲାମାନେ ଉପାର୍ଜନ କରିପାରୁନାହାନ୍ତି। ଶିକ୍ଷଣୀୟ ଜିନିଷଟା। ସେ ପୋଥି ଅସ୍ତର ହେଇକି ରହିଯାଉଚି।
ହୁଁ।
ତେଣୁ ଲୋକମାନେ ଯେତେବେଳେ- ସସଚେତନ, ହେବେ ତେବେ ହିଁ ଯାଇକି ମାନେ ପୃଥିବୀର ମଙ୍ଗଳ ହେଇପାରିବ, ଆମ ଦେଶର ମଙ୍ଗଳ ହେଇପାରିବ।
ବିଲକୁଲ ଭାଇ।
ହଉ ଆପଣଙ୍କ ସହିତ କଥା ହେଇ ଭାରି ଟିକେ ଭଲ ଲାଗିଲା, ଆପଣଙ୍କ ସହିତ ପୁଣି କେତେବେଳେ ସମୟ ମିଳିଲେ, ପୁଣି କଥା ହବା।
ଠିକ୍ ଅଛି ସେ ଠିକ୍ ଅଛି। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ।
ଥ୍ୟାଙ୍କୟୁ ଥ୍ୟାଙ୍କୟୁ।